ଓଁ
ମୋ ନାଁ ଧରିବୁ ନାହିଁ ମୁଁ ବି ତୋ ନାଁ ଧରିବି ନାହିଁ ମନେ ରଖିଲୁ?
ହଁ ଦିଦି କୁହନ୍ତୁ।
ଆଉ ଆପଣ କଁ କରଥୁଲେ?
ଏଇ ବସିକି ଆମର ସେ ଟିକେ ମୋବାଇଲ୍ ଚଲାଉଥିଲି ଆଉ କଣ କରିବି? ଆଉ ଆପଣ କଁ କରୁଚନ୍ତି।?
ହାଲୋ।
ଆପଣ କଣ କରୁଚନ୍ତି।
ମୁଁ ଏଇଠି ଚାଲୁଛି ଆଉ।
କାହିଁ ବସୁନାହାନ୍ତି?
ନାଇଁ ଟିକେ ଚାଲିବା ପାଇଁ ଭଲ ଲାଗୁଛି ତ ସେଇଥିପାଇଁ ଚାଲୁଛି।
ନାଇଁ ଛଅଟାରେ ତ ଚାଲନ୍ତିନି ନା ସେ ତ ସାଢ଼େ ଚାରିଟା ପାଂଶଟା ଏଳେ ଚାଲନ୍ତି।
କାହିଁକି କୋଉଠି ଲେଖା ହେଇଛି ଛଅଟାରେ ଚାଲନ୍ତିନି ବୋଲି?
ନାଇଁ ଛଅଟା ଏଳେ ଗୋଡ଼ ହାତ ଧୋଇକି ଏକ୍ସରସାଇଜ୍ ଯଦି କେହି କରନ୍ତି ତ କରନ୍ତି କରି କି ବ୍ୟାୟାମ କରିକି ତାପରେ ଖାଦ୍ୟ ଗ୍ରହଣ କରନ୍ତି।
ହ ଆଚ୍ଛା। ମୁଁ ଆକ୍ଚୁଆଲି ଆଜି କଣ ହେଇଛି ନା ଆଜି ଟିକେ ମୋର ଟିକେ ମାନେ ସବୁ ଜିନିଷ ଟିକେ ପଟ ସେପଟ ହେଇଯାଇଛି ତ ମୁଁ ସେଇଟାକୁ
ପିଲେ ମୁଁ ତ ଶୁଣିଥିଲି ଆପଣଙ୍କର ସବୁଦିନେ ଏପଟ ସେପଟ ହେଇଥାଏ କୋଉ ଦିନ ସ ଠିକ୍ ଠାକ୍ ଥାଏ କି?
ନାଇଁ ନାଇଁ ଆପଣଙ୍କୁ କିଏ କହିଲା ଏମିତି ସବୁ କଥା?
ନାଇଁ ମୋତେ ତ ଅ ଦେବ ଏବେ ନୁହେଁ ମୁଁ ଏଟା ତ ଚାରି ବର୍ଷ ହେଲା ଶୁଣି ଆସୁଅଛି।
ଆପଣ କେମିତି ଚାରି ବର୍ଷ ହେଲା ଶୁଣି ଆସୁଛନ୍ତି ମ ଫାଲତୁ କଥାବାର୍ତ୍ତା କରୁଛନ୍ତି।
ନାଇଁ ଏଟା କୌଣସି ଖରାପ କଥା ନୁହଁ ଏଟା ତ ବାସ୍ତବିକ କଥା। ତ ସେଇଥିପାଇଁ ମୁଁ କହିଲି ଆଉ ଆପଣଙ୍କ ଘରେ ସବୁ ଭଲ?
ହଁ ଘରେ ସବୁ ଭଲ ଆଉ ଆପଣଙ୍କ ଦେହ ଭଲ ଅଛି?
ଆପଣଙ୍କ ଛୁଆ ମ୍ୟାରେଜ୍ କରିଚନ୍ତି ଆପଣ?
ହଁ କରିଥିଲି ମାନେ କରିଥିଲି ମାନେ କରି ଚି କରିଚି କରିଚି।
ନାଇଁ କରିଥିଲେ ମାନେ କଣ ଏଟା କଣ ଇନଷ୍ଟଲମେଣ୍ଟ କାମ କି?
ନାଁ ନାଇଁ ନାଇଁ କରିଛି।
ଆଚ୍ଛା ହଉ ହଁ ମୁଁ ମୋର ବୟସ ତ ପଇଁତିରିଶ ଛତିଶ ହେଲାଣି ମୁଁ ମ୍ୟାରଡ଼୍ ମ୍ୟାରେଡ଼୍ ମେଡ଼ ମେ ମେରେଡ଼୍ କଥା ମାନେ ବିବାହିତ କି ଅବିବାହିତ ସେଟା ବଡ଼ କଥା ନୁହେଁ ଗଟା ଆଉ ବିବାହିତ ଭଳିଆ ଆଉ।
ଓହୋ! ବିିବାହିତ ଭଳିଆ ଆପଣଙ୍କ ସ୍ତ୍ରୀ କଣ କରନ୍ତି?
ହେ କିଛି ସେଇଟା ତ ମୋର ବର୍ତ୍ତମାନ ସବୁଠୁ ବଡ଼ ଟେନସନ୍ ସେ କିଛି ହିଁ କରିପାରନ୍ତିନି।
କାହିଁକି।
ତା ମୁଣ୍ଡ କାମ କରୁନି। ଆକ୍ଚୁଆଲି ମୁଁ ଗୋଟେ କଥା ଶୁଣିଥିଲି। ଝିଅ ଛୁଆଙ୍କର ମୁଣ୍ଡ ଆଣ୍ଠୁ ରେ ଥାଏ। କିନ୍ତୁ ତାଙ୍କର ତଳିପଦରେ ଅଛି ମୁଁ ଜାଣିନଥିଲି।
ତଳିପାଦରେ ଅଛି। ଏମିତି ଏମିତି କହିବା କଥା
ଆଉ ଯେଉଁଟାକି ସେ ସବୁଦିନ ମାଣ୍ଡି ମାଣ୍ଡି ଚାଲୁଛନ୍ତି।
ଏମିତି କଣ କଥାବାର୍ତା କରୁଛନ୍ତି। ଆପଣଙ୍କ ସ୍ତ୍ରୀ କୁ ଟିକେ ସମ୍ମାନ ଦିଅନ୍ତୁ।
ସମ୍ମାନ ପାଇବା ପାଇଁ ସମ୍ମାନର କାର୍ଯ୍ୟ କରିବାକୁ ପଡ଼େ। ବିନା କାର୍ଯ୍ୟରେ ସମ୍ମାନଙ୍କୁ ଆଶା କରୁଥିବା ମଣିଷ ଭଲ ନୁହନ୍ତି। ବୋଲି ମହାଭାରତରେ କୁହାଯାଇଥାଏ।
ମତେ ଆପଣଙ୍କ କଥାବାର୍ତ୍ତା ର ଏମିତି ଲାଗୁଛି। ଯେମିତି କି ଆପଣ ତାକୁ ପିଟୁଥିବେ।
ହଁ ସେଇଟା ବି ତ ଠିକ୍ କଥା ମୁଁ ତ ସେଇଟା କରୁଛି। ଆଉ
ତାହେଲେ
କିନ୍ତୁ କ କିନ୍ତୁ କେୟା ତ ଅପରାଧ ଯେ ଏଇଟା ବୁଝିବା ଦରକାର ଯେ ଜଣେ ପିଟିବ କେତେବେଳେ ଯେତେବେଳେ ତାକୁ ଟେନସନ ବା କୌଣସି ବି ଅ ଦିମାଗ ମାନେ ମ ମସ୍ତିଷ୍କରେ କୌଣସି ପ୍ରୋବ୍ଲେମ୍ ମସ୍ତିଷ୍କରେ କୌଣସି କଷ୍ଟ ଅନୁଭବ ହେବ ସେତେବେଳେ ତ କେହି କାହାକୁ ପିଟିବେ ନା ବିନା କଷ୍ଟ ଅନୁଭବରେ କେହି ଆଉ କାହିକି
ହଁ ତାହେଲେ ଆପଣ ଏଇ ପିଟିବା ଟାକୁ ମାନେ ଗୋଟେ ନର୍ମାଲାଇଜ କରିବା ପାଇଁ ଚାହୁଁଛନ୍ତି। ମାନେ
ନାଇ ନର୍ମାଲାଇଜ୍ କରିବି କାହିଁକି ମୁଁ ତ ବହୁତ କୋସିସ କଲି ଜଣେ ସୁଧୁରିବନି। ତ ସେଥିରେ ଆଉ ଜଣେ କଣ କରିପାରିବ। ବାଧ୍ୟ ହେଇକି ମଦ ପିଇବ ଆଉ କଣ କରିବ।
ଆପଣ ତାହେଲେ ଏମିତି କଥାବାର୍ତ୍ତା କରୁଛନ୍ତି। ମୁଁ ତାହେଲେ ଆପ ଆପଣଙ୍କ ସ୍ତ୍ରୀଙ୍କର ନମ୍ବର ଦେଲେ
ମୁଁ ମୋ ସ୍ତ୍ରୀଙ୍କର ନମ୍ବର ମୁଁ କୋଉଠୁ ପାଇବି।
କାହିଁ ଆପଣ ଆପଣଙ୍କ ପାଖରେ ସେ ରହୁନାହାନ୍ତି କି?
ନାଇଁ ସେ ଯି ଚିଠି ଫିଠ ଲେଖନ୍ତି। ଆମର ସେ ଚିଠି ଲେଖାରେ ସବୁ ହୁଏ। ମୋବାଇଲ୍ ୟୁଜ୍ କରନ୍ତିନି। ପଇସା ପତ୍ର ଟିକେ କମ୍ ସେଥିପାଇଁ।
ତାହେଲେ ଆପଣ କଣ ଏଇଟା କଣ ଫୋନ ରେ କଥା ହଉନାହାନ୍ତି? ଆଉ କଣ ଚିଠି ରେ କଥା ହଉଛନ୍ତି। ମୋ ସହିତ
ଦୂରାଭାଷ ଯନ୍ତ୍ର ବ୍ୟବହାର କରୁନାହିଁ। ଏଇଟା ଜଷ୍ଟ ଜଣେ ସାଙ୍ଗ ବନ୍ଧୁଙ୍କଠାରୁ ମୁଁ ମାଗି ଆଣି ତ ବ୍ୟବହାର କରୁଛି। କୌଣସି ଗୋଟେ କ୍ଷୁଦ୍ରତମ ସମୟ
ହୁଁ ହୁଁ
ଅତିବାହିତ କରି। କ୍ଷୁଦ୍ରତମ ପାରିଶ୍ରମିକରେ କାମ କରିବା ପାଇଁ ଚେଷ୍ଟା ଚଲାଇଛି।
ହୁଁ -ହୁଁ ଆଚ୍ଛା! ଏମିତି କଥା ତାହେଲେ
ଆଜ୍ଞା!
ଟିକିଏ ଖାଲି ଗୋଟିଏ ମିନିଟ୍ ରହିବେ ତ ମୋ ଫୋନ୍ କାହିଁ ଗୋଟେ ଏମିତି ହେଉଛି। ଗୋଟିଏ ମିନିଟ୍ ଖାଲି ରୁହନ୍ତୁ।
ନା ସେଇଟା ସମସ୍ତଙ୍କର ହଉଛି। ଗୋଟେ ମେସେଜ ଆସଥିବ ବାର ବାର
ହଁ ଏଥର କୁହନ୍ତୁ।
କଣ କହିବି ଏଇତ ଜୀବନ।
ଦକ୍ଷିଣୀ ପବନ ଏଇଆ ତ?
ଜୀବନଟା ଗୋଟେ ସେଓ
ଯାହା ହଉଛି ହୋଉ ଏଇଟା ତ ଜେପି ସାର ଙ୍କ ଡାଇଲଗ।
ଆଉ ତମର ପ୍ରିୟତମ ସାର୍
ଆମର କାଇଁ ପ୍ରିୟ ତମ ସାର ହେବେ। ତମର ଅତି କହିବାକୁ ଗଲେ
ନାଇଁ ତମର ତ ହୃଦୟ ରନ୍ତ ସତରଙ୍ଗ ହେଉଛନ୍ତି ଆମର ଖଟୁଆ ତାଙ୍କର ସେଇ ଯେଉଁ ଛୋଟ ଛୋଟ ଜିନିଷ
ସବୁ ପୁଅ ବି ଭଲଦେମି ହେଲା।
ନାଇଁ ପୋଲ ରେ କଣ ଅଛି ତ ଆପଣଙ୍କର ତ ସେଇ ଖଟୁଆଙ୍କୁ ଦେଖିଦେଲେ ହୃଦୟ କଣ ହେଇଯାଏ।
ହୁଁ ହଉ ଚାଲନ୍ତୁ ଶୁଣନ୍ତୁ ସେ କଥା ଛାଡନ୍ତୁ ମୁଁ ଗୋଟେ ଗେମ୍ ଖେଳିଆ।
କୌଣସି ଗେମ୍ କଣ ଗେମ୍?
ଆପଣ ଗୋଟେ ପଶୁନା ଭାବନ୍ତୁ ମୁଁ ଗୋଟେ ପଶୁନା ଭାବିବି ଆପଣ ମତେ ମୁଁ ଭାବିଥିବା ପଶୁନାରେ କିଛି ଗୋଟେ କୋଶ୍ଚିନ ମାନେ ପ୍ରଶ୍ନ ପଚାରିବେ ମୁଁ ତାପରେ ଆପଣ ଭାବିଥିବା ପଶ୍ନରେ ଗୋଟେ କୋଶ୍ଚିନ ପଚାରିବି? ତାପରେ ଆପଣ ସେଇ କୋଶ୍ଚିନ କୁ ଦେଖିକି ଗୋଟେ ଗୋଟେ କୋଶ୍ଚିନ ପଚାରିଚାଲିଲେ ତାପରେ ଗେସ୍ ମାନେ ମାରିବା ସେ କଣ ହେଇଥାଇପାରେ ସେ ପଶୁ ଟା ବୁଝିପାରିଲେ?
ହଉ ମୁଁ ଗୋଟେ ପଶୁ ଭାବିବି।
ହଁ ଭାବନ୍ତୁ ଭାବିଲେ?
ଗୋଟେ ମିନିଟ୍ ଗୋଟେ ସମୟ ଦିଅନ୍ତୁ ଏକ ମୁହୂର୍ତ୍ତ?
ହଉ ଆପଣ ଭାବନ୍ତୁ ମୁଁ ବି ଭାବୁଛି ହୁଁ।
ହଁ ମୁଁ ଭାବିଦେଲି ଆପଣ ଭାବନ୍ତୁ?
ଗୋଟେ କଣ ଭାବିବି ଗୋଟେ ପ ପଶୁ ନାଁ।
ହଁ ପଶୁର ନାଁ। ଭାବିଦେଲେ
ଆ ବୁଝି କିନ୍ତୁ ବିଶ୍ଵାସ ରଖନ୍ତୁ ମୁଁ ଯୋଉ ପଶୁ ର ନା ଭାବିବି ଆପଣ ସେ ପଶୁନା ଜାଣିନଥିବେ।
ନାଇଁ ନାଇଁ ସେମ ଆପଣ କଣ ଗୁଗୁଲ ଗୁଗୁଲ ରୁ ଖୋଜିକି ପଶୁନା ଭାବୁଛନ୍ତି? ରେୟାର ଅନିମଲ। ହଉ ନର୍ମାଲ ହାବଅନ୍ତୁ ତାହେଲେ ଯାଇକି ଖେଳରେ ମଜା ଆସିବ ସେମିତି ଆପଣ କିଛି ଭାବିଦେବେ ସେଇଟା ହେଇପାରିବନି।
ହଉ ଭାବିଲି।
ଭାବିଲେ କି ନାଇଁ ମ ଆସିକି ଛଅ ମିନିଟ୍ ହେଇସାରିଲା ହଉ। ଆପଣ ମତେ କିଛି, ମୁଁ ଆପଣଙ୍କୁ ଫାଷ୍ଟ ପ୍ରଶ୍ନ ପଚାରୁଚି? ଆପଣ ଯୋଉ ପଶୁ ଭାବିଛନ୍ତି ସିଏ ଗୃହପାଳିତ ନା ନା ବଣରେ ରହେ?
ନାହିଁ ସେ ଗୃହପାଳିତ ନୁହେଁ କି ହଁ ଜଙ୍ଗଲରେ ରହେ ଆପଣ କହିପାରିବେ ଆଉ। ବଣ ତ କିଛି ଜାଣିନି ବଣ କଣ କିନ୍ତୁ ଜଙ୍ଗଲରେ ରହେ।
ହଉ ଆପଣ ମୋତେ ପଚାରନ୍ତୁ?
ଆପଣ ଭାବିଥିବା ପଶୁ ଟି କୋଉଠି ରୁହେ?
ଜଙ୍ଗଲ ରେ ରହେ ଆଉ ଆପଣଙ୍କ ପଶୁ ର ରଙ୍ଗ କଣ?
ତାଙ୍କର ରଙ୍ଗ ଧଳା।
ସେ ଧଳା ଦେଖିବାପାଇଁ ଧଳା। ମାନେ ସବୁ ସେଇ ପ୍ରଜାତିରେ ଯେତିକି ସବୁ ଦେଖିବା ପାଇଁ ଧଳା ନା? ସେଟା ଡିପ୍ ନା। ମାଟିଆ କଲର ହଉ ଅ ଆପଣ ମତେ ପଚାରନ୍ତୁ।
ଆପଣଙ୍କର କେଉଁ କଲର୍?
ଉଁ ଧଳା ବି କହିପାରିବା ବେଳେ କିନ୍ତୁ ବେଶୀ ଦେଖାଯାଏ କଳା ରେ।
ଆଚ୍ଛା ଆପଣଙ୍କ ଭାବିଥିବା ପଶୁଟି ଭାଲୁ କି?
ତ ଉଁ।
ଆପଣ କୁହନ୍ତୁ ମୁଁ ଭାବିଥିବା ପଶୁର ନାଁ କଣ?
ଟିଆ କଲର୍ସ। ମୁ ତ କେତେ ଅଉଛି ମୁଁ କିଛି କୋସ୍ଚ ନ୍ ପଚାରିନି ତ ଜାଣିବି କେମିତି।
ମୁଁ ବି ତ କିଛି ପଚାରି ନଥିଲି। ଜାଣିପାରିଲି କି ନାହିଁ ଦିଶି ଇଜ୍ ଏ ଅବଜବେସନ୍।
ମାଟିଆ କଲର୍ ବାଘ।
ନାହିଁ ଆଜ୍ଞା ମୁଁ ହରିଣ ବିଷୟରେ ଭାବିଥିଲି।
ହୋଉ। ଏଥର ଆଉ ଗୋଟେ ଗେମେ ଖେଲିବା କେତେ ହେଲା ଆଠ ମିନିଟ୍ ହଁ। ଗୋଟେ ନମ୍ବର ଭାବିବ? ଉଁ ଏକ ରୁ ଶହେ ଭିତରେ ଶହେକୁୁ ଇନକ୍ଲୁଡ କରିବେନି ମାନେ ଶହେ କୁ ମିଶେଇ ବେନି ଅନେସୋତ୍ ଭିତରେ ଭାବିବେ? ଆ ମୁଁ ବି ଗୋଟେ ନମ୍ବର ଭାବିବି ହଉ ମୁଁ ବି ଭାବିବି ମୁଁ। ଯେତେବେଳେ କହିବି ଗୋଟେ ନମ୍ବର। ନା ଡେସି ମାଲ ନୁହେଁ ଓନ୍ଲି ନମ୍ବର ହିଁ ସେଟା।
ଅ ନେଲି।
ହଁ ମୁଁ କହିବି ଯେତେବେଳେ ଆପଣ ଖାଲି ମତେ ଏତିକି କହିବେ କି ସେଇଟା ମୁଁ ଯୋଉଟା କହୁଛି ସେଇଟା। ଆ ଆପଣ ଭାବିଥିବା ନମ୍ବର ନମ୍ବରଠୁ କମ୍ ନା ଅଧିକ?
ହୁଁ।
ବାସେ ସେତିକି ହିଁ କହିବାର ଅଛି ହେଲା।
ହୁଁ ହୁଁ।
ଚାଳିଶି।
କଣ ଚାଳିଶି?
ମୁଁ କହିଲି ଆପଣ ଭାବିଥିବା ନମ୍ବର ଟା ଚାଳିଶ୍। ଆପଣ ମତେ କୁହୁନ୍ତୁ ଆପଣ ଭାବିଥିବା ନମ୍ବରଠୁ ଏଟା ବଡ ନା ଛୋଟ?
ବଡ଼ ହଁ ତାପରେ ଆପଣ ଗୋଟେ କାମକରୁନାହାନ୍ତି ଟୋଟାଲି ଏଇରକମ କହି କହି ଯାଆନ୍ତୁ ଲାଷ୍ଟେକୁ ମୁଁ କହିଦେବି।
ନାଇଁ ଏମିତି ହବ ଯି ଏ ଆଗେ ଗେସ୍ କରିବ ଆ ସିଏ ଜିତିଯିବ।
ହଉ ଅଧିକା। ଆପଣଙ୍କର କୋଡ଼ିଏରୁ ଅଧିକା ନା କମ୍?
କୋଡିଏରୁୁ ଅଧିକା ଆଉ ମୁଁ ଏଥର କହୁଚି। ଚାଳିଶି ରୁ ଅଧିକା କହିଥିଲେ ନା ଆପଣ?
ହୁଁ।
ପଚାଶେ।
ଅଧିକା ଆପଣଙ୍କର ଚାଳିଶି ରୁ କମ୍ ନା ଅଧିକା।
ଅଧିକା। ଆଉ ତାହେଲେ ମୁଁ ଏବେ କହୁଚି କି ଉ ଷାଠିଏ।
ଅଧିକା ଆପଣଙ୍କର ନବେରୁ ଅଧିକା ନା କଣ?
ତ। ହ ଅନେଶତ ଆପଣଙ୍କର ଅନେଶତ।
ହଁ ଅନେସତ।
ଅବଜରଭସନ ଏଇଟାକୁ ଅବଜରଭସନ କୁହାଯାଏ। ମତେ କହିଲେ ତୁ ମୋର ଦେଖିବା ଭାବିକି କହିଲା ଭାବିକି
ମୁଁ ଆକ୍ଚୁଆଲି ମୁଁ ଦୁଇଥର ନମ୍ବରଟି ଚେଞ୍ଜ୍ କରିଥିବାରୁ ଆପଣ କହିଦେଲେ ଫାଷ୍ଟ ଛୟା ନବେ ରଖିଥିଲି ତାପରେ ଅନେସତ।
ଆପଣ ଭାବିଥିବା ନମ୍ବରଟି ପଞ୍ଚାବନ।
ମୁଁ ଭାବିଥିବା ନମ୍ବର ଟି ସିକ୍ସଟି ନାଇନ ଛଅରେ ନଅ।
ହଁ ଆପଣଙ୍କୁ ସେଇ ନାଇନ୍ ପୋଜିସନ ଭଲ ଲାଗେ ବୋଲି ଆପଣ ସେଇଟାକୁ
ଶୁଣନ୍ତୁ ଦଶ ମିନିଟ୍ ପନ୍ଦର ସେକେଣ୍ଡ ହେଇଯାଇଛି ମୁଁ କାଟିକି ଆଉଥରେ ଆପଣଙ୍କୁ କଲ୍ କରୁଛି ଆପଣ ଉଠାଇବେ।
ହଉ।
ହଉ।